ଜୋତି ଭାବିବ ଏକୁଟିଆ ମାନେ ତୋ ଟାରେ କେମିତି ସ୍ପିକର ହେଇକି ଶୁବୁଚି ମୋଟାରେ ଶୁବୁନି। କହୁନୁ ଦେଖିବୁ।
ହାଲୋ।
ଦେଖ ମୋଟାରେ ସୁବୁ କିଛି ଶୁବୁନି? ଶୁବୁଚି କାନରେ ଦେଲେ ଶୁବିବ ତା ତ କମ୍ ଅଛି କେଜାଣି କାଇଁ ଶୁବୁନି
ହୁଁ ହୁଁ। ଉହୁଁ। କି ଆଁ ଉନ୍ନତର